ହାଲୋ।
ହଁ।
ହଁ ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ। ଏଇ ଏମିତି ବସି ଭଗବାନଙ୍କ ଆଶୀର୍ବାଦ ରୁ ସବୁ ଠିକ୍ ଠାକ୍ ଚାଲିଚି।
ଆଚ୍ଛା। ଭଗବାନ ତାହେଲେ ଆଶୀର୍ବାଦ ଆପ ତମକୁ ଦଉଛ ନା ଆମକୁ କଣ ପାଇଁ ଦଉନାହାନ୍ତି।
ନାଇଁ ମୁଁ ମତେ ଦଉନଥିଲେ। ମୁଁ ସେଦିନ ଯାଇଥିଲି ଯେ ତାଙ୍କୁ କହିକି ଧରିକି ପଳେଇ ଆସିଥିଲି। ।
ଆମେ ବି ସେଦିନ ଯାଇଥିଲୁ।
ଆପଣ ମାଗିନାହାନ୍ତି ଠିକ୍ ସେ ଆଉ।
ନା ମୁଁ ମାଗିଛି ନା।
ଆରେ ଅଛି ତାଙ୍କ ପାଖରେ ପନ୍ଦର କୋଡିଏ ଟା ଖଣ୍ଡେ ଅଛି। ସେଟା ମୁଁ କିଛି କରିପାରିବିନି। ପନ୍ଦର କୋଡ଼ିଏଟା ଖଣ୍ଡେ ଥିଲା। ମୁଁ କହିକି ଦି ଚାରିଟା ଧରିକି ପଳେଇ ଆସିଚି।
ଆଜ୍ଞା।
ଆଉ କଣ? ଏମିତି ବସିଛି ଛାତ ଉପରେ। କଣ କରିବି ସେଇଥିପାଇଁ ଦୁଃଖେ ସୁଖେ ଚାଲିଛି ସବୁ ଆଉ।
ଆଜ୍ଞା ଆପଣ ଆପଣଙ୍କ ଗାଁରେ ଛାତ ଅଛି?
ହୁଁ ପ୍ରଥମ ଥର ପାଇଁ ତ ଆମ ଗାଁରେ କଲୁ। ଲୋକ ଦେଖିିନଥିଲେ ସବୁ। ତାକୁ ଟିକେଟ୍ ମାନେ କରି ସେଲିଙ୍ଗ କରୁଛି ଲୋକ ଦେଖି ଆସୁଛନ୍ତି ଏଥର।
ଆଜ୍ଞା ସା ଯୋଉ ଆପଣଙ୍-ଅ-ଅ-ଅ ଘରେ ତ ମାନେ ପ୍ରଥମ ଘର ଛାତ ହେଇଥିବ ତମ ଗାଁରେ?
ନାଇଁ ଆମ ରାଜ୍ୟରେ, ଆମ ଦେଶରେ ପ୍ରଥମ ଥର ହେଇଚିବା। ଗାଁ ରେ ନୁଆ
ଆମ ଦେଶରେ ତ ଖାଲି ରଙ୍ଗ ମାରୁଛନ୍ତି ଆଉ।
ସେ କଣ କହିବୁ ତୁମର ଛାତ ନାହିଁ ଆଉ କଣ କରିବ। ହେଇଯିବ ଆଉ ଦୁଇ ଆଉ ଶହେ ଦୁଇଶହ ବର୍ଷ ଅ ଅପେକ୍ଷା କର ହେଇଯିବ।
ଆଜ୍ଞା ଆ ଶହେ ଦୁଇ ଜ ବହୁତ କମ କରିଦେଲେ। ତିନିଶହ ଚାରିଶହ ବର୍ଷ-ଅ-ଅ ସାୟାତ ହେଇଯିବ।
ନାଇ ଯୁଗ ବହୁତ ମାନେ ଜଲଦି ଜଲଦି ବଦଳୁଛି ନା। ଶହେ ଦୁଇଶହ ଭିତରେ ହେଇଯିବ ଯାହା ଅନୁମାନ।
କଣ କଣ ଭାଇ ଖାଇଥିଲେ?
ମୁଁ-ଉ-ଉ-ଉ ସେଇ କଣ କହିବି ସେଇ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ମଟନ, ଚିକେନ, ପଖାଳ ଭାତ ସହିତ ଦହିପୋଡ଼ା। ଆଉ ଭେଣ୍ଡି ଭଜା
ଭାଇ ମୁଁ କଣ ମାଇ ଭାଇ ତମେ କଣ ଖାଇଥିଲ ଏଇଟା ତମେ କହୁଛ ନା ମୁଁ ଯୋଉଟା ଖାଇଥିଲି ତମେ କହିଦଉଛ ଯେ।
ନା ନା ମୁଁ ଯୋଉଟା ଖାଇଥି ସେଇଟା ତୁମେ କହୁଥିଲ ନା ସେ ଯେଉଁ ତମେ ଖାଇବାଟା ମୁଁ କହିଦେଲି।
ମୁଁ ଏଇଟା ଖାଇଥିଲି ରା ରା ସ୍ୱପ୍ନ ଦେଖିଦେଲି। ମୁଁ ସାଙ୍ଗ ଖାଇ ଦେଇଥିଲି କି। ପୁରା ସ୍ୱପ୍ନ ଦେଖିଥିଲେ। ମୁଁ ତ ପେଟରେ କପଡା ପକେଇ ଦେଇଛି। ଭୋକ ଲାଗୁଛି କଣ କରିବି ଖାଲି ପାଣି ପଇକିିନା ଶୋଉଛି।
ଆ-ଆ-ଆ ଏତେ ଖରାପ ଅବସ୍ଥାରେ ଯଦି କହୁଛ କହିଲନି। ଶୀଘ୍ର ଶୀଘ୍ର କାମ ସାରିଦିଅ ପଇସା କିଛି ଆସିଲେ ଖାଇବାକୁ ନଲେ ଇ
ଆଜ୍ଞା ତିନି ଦିନ ହେଲାଣି ଖାଇନି
ଯଦି କହିବ କୁହ ମୁଁ ପ୍ରଧାନମନ୍ତ୍ରୀ ପାଖରେ ଚିଠି ଲେଖିବି।
ଆଜ୍ଞା ପ୍ରଧାନମନ୍ତ୍ରୀ ଆଜ୍ଞା ପ୍ରଧାନମନ୍ତ୍ରୀ ତ ରଙ୍ଗ ମାରିବାରେ ବ୍ୟସ୍ତ ସେମି
ସେ କଣ କରିବ ସମସ୍ତଙ୍କ କିଛି ନା କିଛି ଗୋଟେ କଳା ଥାଏ। ତାଙ୍କର ରଙ୍ଗମାରିଆ କଳା ଅଛି।
ଆଛା ଆମର ମୋର କୋଉ କଣ କହିଲ ମୋର ଭୋକ ରହିବା କଳା। ଖାଲି ଭୋକରେ ଦିନରେ ଚବିଶ ଘଣ୍ଟା ରହିବି।
ଯାହା ହଉ ତମୋ ଭଳିଆ ପୃଥିବୀରେ ଆଉ କିଛିଟା ଲୋକ ହେଇଗଲେ ମାନେ କୁହନ୍ତିନି ଦୁନିଆ ବହୁତ ଆଗେଇ ଚାଲିଥାନ୍ତା।
ଆଛା ଆପଣ ଆପଣ ବୋଧେ ଏବେ ଚାଲି ଚାଲି କୁଆଡେ ଯାଉଛନ୍ତି ବୋଧେ।
ନାଇଁ ନା ନା ନା ମୁଁ ଆକଚୁଲି ଆମ ଗୋଟେ ଗୋଟେ ଘରୁ ଆର ଘରର ଦୂରତା ହଉଛି ଦେଢ଼ଶହରୁ ଦୁଇଶହ କିଲୋମିଟର। ସମସ୍ତେ ଗୋଟେ ଗୋଟେ ଘରୁ ଆଉ ଗୋଟେ ଘରକୁ।
ମାନେ ତମ ଗାଁ ର ତମର ଏ ଯ ଗୋଟେ ଘର ସମସ୍ତେ ରହୁଛନ୍ତି।
ନା ନା ନା, ନା ନା ଆମ ଗୋଟେ ଘରୁ ଆଉ ଗୋଟେ। ଆମ ଗାଁ ଟ ତ କେତେ ସାତ ଆଠ ଲକ୍ଷ କିଲୋ ମାନେ ବର୍ଗ ବିଶିତ କିଲୋମିଟର ମାନେ ବ୍ୟାପିତ।
ଆଚ୍ଛା ଏତେ ବଡ ଗାଁ?
ହଁ ହଁ ଏତେ ବଡ ନୁହେଁ ଆମ ପାଖରେ ଆଉ ଗୋଟେ ଗାଁ ଅଛି। ସେ ପୁରା ହଉଛି ସିଏ ପୁରା ମାନେ ସୌର ବିଶ ର ମଣ୍ଡଳର ସବୁଠୁ ବଡ଼ ଗାଁ।
ଆଚ୍ଛା ଏମିତି ତାହେଲେ କଥା କି। ଆମେ ତ ସେ ଗାଁ ତ କେବେ ମୁଁ ଫାଷ୍ଟ ଟାଇମ ଶୁଣୁଛି।
ଆରେ ସେଠିକି ଯିବା ପାଇଁ ତୋମକୁ ଭିସା ଆପ୍ଲାଏ କରିବାକୁ ପଡିବ। ତମୋ ଗୋ ଟେ ଜାଗାରୁ ଆଉ ଗୋଟେ ଯିବାକୁ ହେଲେ ଏରୋପ୍ଲେନ୍ ରେ ଯିବାକୁ ପଡ଼ିବ।
ଆଚ୍ଛା ମୋର ତ ସାଇକେଲ ନାହିଁ। ମୁଁ ଛେଳି ଉପରେ ବସିକିନା ଯାଉଛି।
ହେ ଛେଳି ଉପର ହଁ ଛେଳି ଉପରେ ଗଲେ ସେ ଦୁଇ ଶହ ତିନିଶହ ସ୍ପିଡ୍ ଯଆନ୍ତି ନା ଅଧଘଣ୍ଟେ ଭିତରେ ପହଞ୍ଚିିଯିବେ।
ଆଚ୍ଛା।
ନା ଆଇଲାା ବେଳେ ମୋ ପାଇଁ ଦି ଚାରଟା ଛେଳି ଧରିକି ପଳେଇ ଆସିଥିବ। ଏଇ ଫ୍ଲାଇଟ୍ ଫ୍ଲାଇଟ୍ ତ୍ରା ଆଉ ହଉନି ଏରୋପ୍ଲେନ୍ ରେ ଗଲେ ଉଡ଼ାଜାହାଜରେ ସେ ବହୁତ ଲେଟ୍ କରୁଛି। ଛେଳି ଉପରେ ବସି ପଳେଇଲେ ଶୀଘ୍ର ପହଞ୍ଚିଯିବେ। ହଁ ଭଲ। ବେଶୀ ମାନେ ମାନେ ବେଶ ନା ବେଶୀ ସେ ତେଲ ଫେଲ ଖାଆନ୍ତିନି। ଅଳ୍ପ ଟିକେ ଖାଆନ୍ତି ହାଲକା ମାନେ ଅଳ୍ପ ଅଳ୍ପ ତାଙ୍କୁ ଟିକେ କୁକୁଡ଼ା ମାଂସ ଛେଳି ମାନେ ଦେଇଦେଲେ ଇଏ ମାଂସ ଦେଇଦେଲେ ସେ ତାଙ୍କର ମାନେ ଖାଇକି ରହିଯାଆନ୍ତି। ଆଉ କିଏ ଏତେ ଘାସ ଫାସ ଆଣିକି ଦବ ଏତେ ତେଲ ଫେଲ ଦେଇ ପୋଷିବ।
ଆଚ୍ଛା। ଆଉ ଭାଇ ତୋମେ ପୁରୀ ପୁରୀ ଇଆଡେ ଯାଇ ଚ। ନା ତୋମ ପୁରୀରେ ତୋମ ମାନେ ଚିହ୍ନା ସମ୍ପର୍କୀୟ କିଏ ଅଛନ୍ତି ନା କଣ?
ନାଇଁ ପୁରୀରେ ତ ଆମ ଜଗନ୍ନାଥ ଅଛନ୍ତି ସିଏ ସମସ୍ତଙ୍କର ଚିହ୍ନା। ଆଉ କାହାକୁ ଚିହ୍ନା ଦରକାର। ତୋମ ଆଡ଼େ ଆକାଶର କଲର୍ କଣ କେମିତି ହେଇଚି ରଙ୍ଗ କଣ ଏବେ?
ମାଟିଆ।
ଆଁ?
ମା ଏଇ କଳା କଲର୍।
ହଁ ନା ଏପଟେ ବି କଳା, ଧଳା, ନାଲି, ନେଳି ସବୁ ମିଶିକି ଆଜି ଦେଖା
ଭାଇ ସେଟା ବୋଧେ ଇନ୍ଦ୍ରଧନୁ ଟା ପଡିିଯାଇଛି।
ନା, ନା, ନା। ହେ ଇନ୍ଦ୍ରଧନୁ ଟା ଥିଲା ଯେ ଇନ୍ଦ୍ର ନେଇକି ପଳେଇଲା ଆଉ ଟିକେ ଆଗରୁ ପଡିଥିଲା। ଆ, କହିଲି ଟିକେ ରଖିବା ପାଇଁ ନେ ଇନ୍ଦ୍ର ଧରିକି ପଳେଇଲା କହିଲା ନାଇଁ ସେତିକି ଥାଉ।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
ତାକୁ ଦରକାର ତା ଧନୁୁ ଟା ନା ସେ ଯାଇ କାଲି ଯୁଦ୍ଧ କରିବ କାହା ସହିତ।
ଆଜ୍ଞା।
ସେଇ ଜନ।
ଆଉ ଭାଇ ପୁରୀ କଣ ଯାଇଚନ୍ତି? କଣ ବୁଲାବୁଲି କରିଚନ୍ତି ଟିକେ କୁହନ୍ତୁ ତ?
ହଁ ପୁରୀ ତ ହେଇଗଲାଣି ମୁଁ ଛଅ ମାସ ତଳେ ଯାଇଥିଲି।
ଆଚ୍ଛା ମୁଁ ପା ଏଇନା ପୁରୀ ଜଷ୍ଟ ଏଇ ଯୋଉ ସଖାଳେ ଏଇନା ଆସିଲି ଏଇନା ଘରେ ପହଞ୍ଚିଲି ଯେ ଚାଲି ଚାଲି ଗଲେ ଆସିଲା ବେଳୁ ବହୁତ ଲେଟ୍ ହେଇଗଲା। ଛଅ ସାତ ତ ଘଣ୍ଟା ହେଇଗଲା ଚାଲି ଚାଲି କି ଆସିଲା ବେଳୁ।
ଯାହା କୁହ ହେ ତୁମେ ଚାଲି ଚାଲି କାହିଁ ଯାଉଥିଲ? କହିଥାନ୍ତ ମୋ ପ-ମାନେ ଇଏଟା ମୋ ଉଡା଼ଜାହାଜ ଟା ପଠେଇ ଦେଇଥାନ୍ତି। ଓ ଆରାମସେ ବସିିକି ପଳେଇଥାନ୍ତ ଧରି ପଳେଇ ଆସିଥାନ୍ତ।
ଆଚ୍ଛା ଛେଳି ପା ନଥିଲା ସେତେବେଳେ। ଆଉ କଣ ଫୋନ୍ ଫାନ୍ ତ ନଥିଲା ଆଉ କଣ କରିବି ଗରିବ ଲୋ କ। ଆଉ ଭାଇ ଯୋଉ ତୋମେ କଣ ଖାଇଥିଲ?
ମୁଁ ସେଇ କଣ ଖାଇଲି ଏବେ କହିଲି ପା ସେ କୁକୁଡ଼ା ଖାଇଥିଲି ଚିଙ୍ଗୁଡି ଖାଇଥିଲି।
ଆଉ ବା-ଆ, ତୋମେ ପା ଭାଇ କହିଲ ସେତେବେଳେ ସ୍ୱପ୍ନ ଦେଖିଥିଲ। ସେତେବେଳେ କଣ ଖାଇଥିଲ ଅଲଗା ଖାଇ
ନା ସ ମୁଁ ଆକ୍ଚୁଲି ସ୍ୱପ୍ନରେ ଆଉ ସତରେ ସବୁ ଏକା ସାଙ୍ଗରେ ମିଶି ଖା ଖାଇଦିଏ। ସମୟଟା ବଞ୍ଚେଇବାକୁ ଚେଷ୍ଟା କରେ ନା। ସେଥିପାଇଁ ଆଉ ମାନେ ସ୍ୱପ୍ନରେ ଥରେ ଖାଇବି ସତରେ ଥରେ ଖାଏ ସେମିତି ନା। ସ୍ୱପ୍ନ ଯୋଉଟା ଖାଇଦିଏ ସେଟା ମନ ମନେ ଭାବିଦିଏ ସତ ବୋଲି କହିକି କରି ଦିଏ ଆଉ।
ସେ ସତର ନା କଣ?
ପଇସା ବି ବଞ୍ଚିଯାଏ। ହଁ ସେଇଟା ସେଇଟା ଅନଅ ଅଧିକ ଉନ୍ନତ ହଁ ପାଣି ବି ବଞ୍ଚିଯାଏ ସବୁ ବଞ୍ଚିଯାଏ। ସେଇଟା ତୁମ ଆଡ଼କୁ ଯିବାକୁ ଆହୁରି ଦେଢ଼ଶହ ଦୁଇଶହ ବର୍ଷ ଲାଗିବ ସେଇ ଉନ୍ନତ ଟେକ୍ନୋଲୋଜି ଏପର୍ଯ୍ୟନ୍ତ ଆସିନି।
ଆଛା ଆ ମୁଁ ତ ଆଜ୍ଞା ଭାଇ ମୁଁ ଯାଇଥିଲି ତ ପୁରୀ ଯାଇଥିଲି କି କିନ୍ତୁ ସମୁଦ୍ରରେ ଦେଖିନି।
ଆଉ
ଏ ପୁରୀରେ କୁଆଡେ ସମୁଦ୍ର ଦେଖିବ ପୁରୀରେ ତ ବ ଇଏଟା ମରୁଭୂମି ଟା ତମେ ରାଜସ୍ଥାନ ଆଡେ ଗଲେ ସମୁଦ୍ର ଦେଖିବ।
ଆଉ ଭାଇ ମୁଁ ସେଟା ଯାଇଥିଲା ମତେ ଲୋକ କହିଲେ କି ହେଲା ପୁରୀରେ ସମୁଦ୍ର ଅଛି ବୋଲି ମୁଁ ସମୁଦ୍ର ଦେଖିବା ପାଇଁ ଯାଇଥିଲି କିନ୍ତୁ ରାଜସ୍ଥାନ ଟା ମିଳିଗଲା ସମୁଦ୍ର ହେଇଗଲା ଏଇ ଯୋଉ ବାଲି ମିଳିଗଲା। ଆଉ ମୁଁ ସେଠିକି ଯାଇପାରିଲିନି ଛେଳି ଏଇ ତ ଦେହ ଖରାପ ହେଲା ଛେଳି ସହିତ ବସିକ ପାରିଲିନି କେମିତି ଯିବି ତାହାଲେ ସେଠୁ ଚାଲି ଚାଲି ଆସିଲି ହାରି
ଉ ଗୋଟେ ଦିଟା ନର୍ସ ରଖୁନ ଛେଳି ପାଇଁ।
ଆଜ୍ଞା।
ଗୋଟେ ଦିଟା ନର୍ସ ରଖ ଛେଳି
ନର୍ସ ରଖିବି ଯେ ମୁଁ ସ ମୋର ଯୋଉ ସାଙ୍ଗ ଦିଟା ଦିଟା ମୋ ସାଙ୍ଗ ଅଛନ୍ତି ଦିଟା ନର୍ସ ରହିବେ ଯେ କିନ୍ତୁ ତା ବ ବଦଳ ଯୋଗ୍ୟ ନୁହ ସେ।
ହଁ ହଁ ନା ଛେଳି ପାଇଁ ତ ବହୁତ ମାନେ ଉଚ୍ଚ ଶିକ୍ଷିତ ହବା ଦରକାର। ଛୋଟମୋଟ ଜିନିଷ ଥାଆନ୍ତା ହଁ ଅଲଗଆ କିଛି ଥାନ୍ତା ମଣିଷ ମଣିଷ ଥାଆନ୍ତେ ଆ ସାଧାରଣ ନର୍ସ ରହିଯାଇଥାନ୍ତେ।
ଆଛା ମୁଁ ଭାଇ ଯୋଉ କୋଉ ଛେଳିରେ ଯାଉଥିଲି କହିଲ?
କୋଉ ଛେଳି?
ଦକ୍ଷିଣି ଛେଳି ହେଇଥିବ ଆଉ କଣ?
ଆଜ୍ଞା ନା ନା ମୁଁ ସେତେବେଳେ କଳା ଛେଳି କି ଧଳା ଛେଳି ତମେ ପଚାରିଲନି ଯେ ସେଥିପାଇଁ ମୁଁ ପଚାରିଲି କହୁଥିଲି ତମେ ଜାଣିଦେଇଛ ବୋଧେ ଦକ୍ଷିଣ ଝେଳି ବୋଲି। ସେତେବେଳେ ମୁଁ ସ୍ୱପ୍ନ ଦେଖୁଥିଲି ଭାଇ ମୁଁ କିନ୍ତୁ ଚାଲି ଚାଲି ଯାଉଥିଲି।
ଓ ହୋ ଚାଲି ଚାଲି ସ୍ୱପ୍ନ ଦେଖୁଥିଲ ତାହେଲେ? ଯାହା ହଉ ତମ ଟିକେ ଦୋଷ ରହୁଛି ଆଉ। ଚାଲି ଚାଲି ସ୍ୱପ୍ନ ଦେଖିଦଉଛ। ମୁଁ ସବୁ ଏଇ ସ୍ୱପ୍ନରେ ଖାଇ ଦେଉଛି ତୁମେ ଚାଲି ଚାଲି ସ୍ୱପ୍ନ ଦେଖି ଦେଉଛ, ମାନେ ଭଲ ଦୁନିଆ ବହୁତ ଆଗକୁ ଗତି କରୁଛି। ଶୁଣି ଖୁସି ଲାଗୁ
ଆଜ୍ଞା ମୁଁ ସ୍ୱପ୍ନ ଦେଖୁଥିଲି ମାନେ ଠିଆ ହେଇକିନା ସପ୍ନ ଦେଖୁଥିଲି ଠିଆହେଇକିନା ଶୋଇ ପଡିଥିଲି। ସ୍ୱପ୍ନ ଦେଖୁଥିଲୁ ଯେ ହଠାତ୍ କିନା ମୋ ଗାଲକୁ ଜଣେ ଚାପୁଡା ମାରିଦେଲା, ହେଲା।
ଓ ହଁ ହ ସେ ଚାପୁଡା ନୁହେଁ ଆରେ ହଁ ସ୍ଵପ୍ନ ଭିତର ସ୍ୱପ୍ନ ଏତ ପୁରା ଫିଲ୍ମ
ମୁଁ ସୁ ଆଜ୍ଞା ଯୋଉ ଟାଇମ୍ ଲସ୍ କଣ ପାଇଁ କରିବି। ଯଦି କିଏ ସତରେ ଯଦି ଚାପଡ଼ା ବଜେଇ ଦେବ ସେ ଯଦି ମୁଁ ଉଠିବି ଇଆଡ଼େ ଶୋଇ ପଡିଥିବି ନା ଟାଇମ୍ ଲସ୍ କଣ ପାଇଁ କରିବି ସେଥିପାଇଁ ସ୍ୱପ୍ନରୁ ସ୍ୱପ୍ନ ଦେଖିଦେଲେ ଶଇଲା ଆଉ ଆଉ ସେମ୍ ତିବି ସ କଣ କହିଲ ମୁଁ ଭାବିଲି କି ଫାଷ୍ଟ କଣ ସ୍ଵପ୍ନ ଦେଖିଲି। ଫାର୍ଷ୍ଟ ଆମର ତିନିଟା ଛେଳି ଥିଲା।
ହୁଁ ହୁଁ
ତିନିଟା ଛେଳିରେ ଗୋଟେ କୁକୁର ଥିଲା। ତିନିଟା ଛେଳି ଗୋଟେ କୁକୁର। ହ୍ୟାଲୋ
ହଁ ଭାଇ କୁହ?
ଖାଲି ଗୋଟେ କୁକୁର।
ଓହୋ
ତିନିଟା ଛେଳି ଗୋଟେ କକୁର ଥିଲେ ଯେ ଆଉ ଗୋଟେ ଷଣ୍ଢ ଥିଲା।
ଓ ହୋ। ଆ ଷଣ୍ଡକୁ ଛେଳି ସହିତ କ ମାନେ ହଳ ରେ ଟିକେ ଛାଡ଼ିଦେଲନି କୁକୁର କହିଥାନ୍ତା ଚରେଇ ଦେଇ ଥାନ୍ତା?
ଆଜ୍ଞା।
ଷଣ୍ଢକୁ ଛେଳି ସହ ଦେଇକି ଯଦି ହଳ କରିଦେଇଥାନ୍ତ?
ଆଜ୍ଞା ନାଇଁ ନାଇଁ ମୁଁ ତ ଖାଇବାକୁ ଲାଷ୍ଟରେ ପାଇଲିନି। ମୁଁ ସେଇଥିପାଇଁ ସ ଷଣ୍ଢ ଟାକୁ ଛାଡିଦେଲି ଯାହା ପର ବାରୀରେ ଖାଇକିନା ଆସିବ। ସିଏ ଗଲେ ପର ବାଡ଼ିରେ ଖାଇକିନା ଆସିଲେ ଖାଇକି ନା ଆସିଲା ବେଳୁ ଏଠି ଷଣ୍ଢ କ୍ଷୀର ଦେଲା। ଏଇ କ୍ଷୀର ସେ ପୁ ମୋ ସାଙ୍ଗଙ୍କୁ ଦେଲି।
ଯାହା ହଉ ତମ ସାଙ୍ଗମାନେ ସେଇଥି ଯୋଗୁଁ ଅଧିକ ହୃଷ୍ଟପୃଷ୍ଟ ହେଇଛନ୍ତି। ଷଣ୍ଡ କ୍ଷୀର ଖାଇକି ନା ଯାହା ହଉ ଖୁସି ଲାଗିଲା। ଆପଣ କ୍ଷୀରକୁ ମାନେ ନିଜ ନ ପିଇକି ସାଙ୍ଗମାନଙ୍କୁ ନା ଆମ ତ ଆମ ଏପଟେ କିଛି ମିଳୁନି ଷଣ୍ଢ ହେଇ ନାହାନ୍ତି।
ଆଜ୍ଞା ନାଇଁ କିନ୍ତୁ ଏ ଯୋଉ ଷଣ୍ଢ କ୍ଷୀର ଟା। ଷଣ୍ଡ କ୍ଷୀରଟା ତ ବହୁତ ମିଠା। ସେଟା କେବେ ମୋ ସାଙ୍ଗ ଦିଟା ଅଛନ୍ତି ସେଇ ଦିଟା ପିଇଥିବେ?
ତମେ ପିଇନ?
ଆଚ୍ଛା। ଆପଣ କଣ କରୁଛନ୍ତି?
ବସିଛି ତାପରେ ଏଇ କଟେ ଚଢେଇଟେ କଣ ହଉଛି ତ ତାକୁ କୁ କୁ ହଉଛି ତ ବସି ଶୁଣୁଥିଲି ଆଉ।
ଆଚ୍ଛା ତମେ ଠିଆ ହେଇକିନା ସ୍ୱପ୍ନ ଦେଖଛ କେବେ?
ନା ନା ମୁଁ ଓଡିଆ ଅବସ୍ଥାରେ ଥର ସ୍ୱପ୍ନ ଦେଖିଥିଲି। ଠିଆ ହେଇକି କେବେ ଦେଖିନି ମୁଁ ଉଡ଼ିଲା ବେଳେ ଯାହା ସ୍ୱପ୍ନ ଦେଖେ।
ଧନ୍ୟବାଦ ମୋ ସହିତ ଏଥିରେ ଆମେ କଥା ହେଇ
ଓହୋ ଆପଣଙ୍କ ସହ କଥା ହେବାରୁ ଧନ୍ୟବାଦ।